ହଁ ନମସ୍କାର।
ଆଉ କଣ କରୁଛନ୍ତି ଏବେ?
ଆ ଏବେ ଜଷ୍ଟ ଖାଇକି ଆସିଥିଲି ଆଉ। ତମେ?
ଆଜ୍ଞା ମୁଁ ବି ଆଜ୍ଞା ଖାଇକି କେତେବେଳେ ଅଧଘଣ୍ଟା ପାଖାପାଖି ଖାଇକି ଏବେ ଛାତରେ ଶୋଇଚି।
ଆଚ୍ଛା।
ଆଜ୍ଞା।
ଆଉ
ଆଉ କଣ କଣ ଖାଇଲେ ଆପଣ?
ମୁଁ ଖାଇଲି ଗରମ ଭାତ ଡାଲି ଆଳୁ ଭର୍ତା। ସୋୟାବିନ ଖାଇଚି ଆଉ।
ଆଜ୍ଞା।
ହୁଁ ଆପଣ କଣ ଖାଇଲେ?
ଆଜ୍ଞା ମୁଁ ଖାଇଲି ଭାତ ଡାଲି ମୁଗ ଡାଲି।
ଆଚ୍ଛା।
ମାଛ ଭଜା ଆଜ୍ଞା। ଯୋଉ କରାଣ୍ଡି ମାଛ ଜାଣିଥିବ ଛୋଟ ଛୋଟ ଚୁନା ମାଛ ଯୋଉ। ହାଲୋ, ଆଜ୍ଞା ମାଛ ଭ ଜା ଆଜ୍ଞା ମାଛ ଭଜା ଆଉ ଯୋଉ ପଣସ ଯୋଉ ମଞ୍ଜି ତରକାରୀ ଗୋଟେ ସେଇ ସେଇଟା।
ହୁଁ ଭଲ ଆଉ। ଏ ମାଛ କଣ ବୋଧେ ମରା ହେଇଥିଲା ଯୋଉ ବର୍ଷା ହେଇଛି ନାଇ କି।
ଆଜ୍ଞା ନା ନା ବାପା ଆଣିଥିଲେ।
ଓହୋ ଆଚ୍ଛା। ଆମର ଏପଟେ ପୋଖରୀ ଟା ଅଛି ଯେ ପାଣି ଫୁଲ ହେଇଗଲା। ମାନେ ପାଣି ଯୋଉ ବାହାରିକି ଆସୁଛି ଏପଟେ ମାଛ ଧରା ହଉଚି।
ଆଜ୍ଞା ହଁ ବର୍ଷା ଯେତେବେଳେ ଯୋଉ ଗଡିଆ ପାଣି ପସେ ଯୋଉ ବିଲକୁ ବିଲ ପାଣି ଗଡ଼ିଆ କୁ ପଶେ ଆଜ୍ଞା ମାଛ ସବୁ ଉଠନ୍ତି ଯୋଉ ଛୋଟ ଛୋଟ ମାଛ।
ମାରନ୍ତି ଆମର ପୋଖରୀ ଟା ବି ମାଛ ଛାଡିଛନ୍ତି।
ଆଜ୍ଞା।
ପାଣି ଫୁଲ ହେଇଗଲେ ଆଉ ସବୁ ବାହାରିକି ପଳେଇ ଆସୁଛନ୍ତି।
ଆଜ୍ଞା ଆଉ ଆପଣଙ୍କ ଆଡ଼େ ଧା ଧାନ ଚାଷ କେମିତି କଣ ହଉଛି?
ହଁ ଏବେ ତ ସବୁ ପକଉଛନ୍ତି ତଳି।
ଆଜ୍ଞା ଆମର ଆଜ୍ଞା ରୋଇବା ପାଇଁ ସବୁ ହେଇଗଲାଣି। ରଜ ସେପଟରୁ ଆଜ୍ଞା ରଜ ପୂର୍ବରୁ ପଡିଥିଲା ନା। ଆଜ୍ଞା।
ଆଉ ରାସ୍ତା କେବେ?
ଆଜ୍ଞା ଆମର ଏଠି ପ୍ରାୟତଃ ଧା ଧାନ ଚାଷ ଟା ଫେମସ।
ହଁ ଧାନ ତ ସବୁ ଆଡେ ଫେମସ ଆଉ। ଧାନ
। ଆଜ୍ଞା ମୁଗ ବି କେବେ କେବେ ହୁଏ ହଁ ଏବେ ଯୋଉ ବର୍ଷା ଦିନ ଆଇଲା ବିରି ବି ସବୁ ବୁଣି ଦେବେ ହିଡ ମାନଙ୍କରେ ସବୁ। ।
ହଁ ନାଇଁ ଆମ ଆଡେ ଧାନ ସଇଲା ପରେ ମୁଗ, ବିରି କୋଳଥ, ଚଣା ଯାହାବି ମାନେ ସବୁ ତଳି ମାନେ ରୁଅନ୍ତି। ତା ସବୁ ଲୋକ କରନ୍ତୁ ଆଉ।
ଆଜ୍ଞା ହଁ ଏବେ ବର୍ଷା ପଇଲାଣି ଆମ ଆଡେ।
ବର୍ଷା ହେଲାଣି?
ଆଜ୍ଞା ଆଜ୍ଞା ବର୍ଷା ହେ ପଇଲାଣି ଠୋପେ ଠୋପେ ପଇଲାଣି ବର୍ଷା ଏବେ ଛାତ ଉପରେ।
ଓହୋ ହଁ ଉଠେଇଛି ବର୍ଷାଟା ଆଉ ମଝିରେ ମଝିରେ ଏମିତି ହଉଚି ଆଉ।
ଆଜ୍ଞା ହଁ ଲଘୁଚାପ ଅଛି ନା। ଆଜ୍ଞା ତୁ ରଜରେ କୁଆ ଆଜ୍ଞା ରଜରେ ଯାଇଥିଲେ କୁଆଡେ ବୁଲିତେ?
ନାଇଁ କୁଆଡ଼େ ନାହିଁ ଆ ଏଇ ଗାଁରେ ଆମର ତ ଫେମସ୍ ହେଉଛି ଏଇ ଗାଁ ରେ ବୁଲାବୁଲି କରିଥିଲୁ ଆଉ।
ଆଜ୍ଞା ଆମେ ଯାଇଥିଲୁ ଆଜ୍ଞା ଯୋଉ ରଜରେ ବୁଲିବା ପାଇଁ ଯୋଉ ଆଜ୍ଞା ଯୋଉଁ ଭୀମକୁଣ୍ଡ।
ହୁଁ।
ଆଜ୍ଞା ଆଉ ଯୋଉ ଶିମିଳିପାଳ ଯୋଉ ନ୍ୟାସନାଲ ପାର୍କ ଜାଣିଥିବେ।
ଆଛା।
ଆଜ୍ଞା ହଁ ଯାଇଥିଲୁ କିନ୍ତୁ ଆଜ୍ଞା ସେଠି ଆମେ ଯୋଉ ବୁଲାବୁଲି କରିପାରିଲୁ ନାହିଁ କାହିଁକି ନା ଯୋଉ? ବନ୍ଦ ଥିଲା କଣ ବର୍ଷା ପାଇଁ କଣ ବନ୍ଦ ଥିଲା ଆଜ୍ଞା ଏବେ ଛାଡୁନାହାନ୍ତି କି। ଆଉ ଏତେ କଷ୍ଟରେ ତେଲ ପୋଡିକି କଣ ଦେଖିଲା ଆ ଦେଖିପାଇଲିନି। ଆଜ୍ଞା।
ହଉ।
ଆଉ ଯାଇଥିଲି ଭୀମକୁୁଣ୍ଡ ଭୀମକୁଣ୍ଡ ରେ ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ଏ ସୁୁବୁନି ଆପଣଙ୍କ କଥା।
ଶୁଣା ଯାଉନି ଭଏସ ମୋର ହ୍ୟାଲୋ।
ଆଜ୍ଞା ହଁ ଏବେ ଶୁଭିଲା।
ହଁ ମୁଇ ଘରେ ସମସ୍ତେ କଣ କରୁଥିଲେ?
ଆଜ୍ଞା ହଁ ଘରେ ଏବେ ଯୋଉ ବାପା ମା ସବୁ ଟିଭି ଦେଖୁଛନ୍ତି। ଯୋଉ ପାଲା ଦେଖୁଛନ୍ତି ଯୋଉ ଗୋଟେ ଆସେ ଅଳିଆ।
ହଁ ହଁ।
ଆଜ୍ଞା ସେ ଦେଖୁଛନ୍ତି।
ଖିଆ ପିଆ ସରିଲାଣି ସମସ୍ତଙ୍କର?
ଆଜ୍ଞା ହଁ ଆମର ଆ ନଅଟାରେ ସବୁ ସଇଲାନି ଖିଆ ପିଆ।
ଓ ହୋ।
ଆଜ୍ଞା।
ହୁଁ ହଁ ଖାଇବା ସଇଲାନି ମମି ଆଉ ମମି ମୁଁ ଝିଅ ଖାଉଥିଲି ଆମେ ଆସିଲୁ ମମି ତାର ଖାଇ ବସିଚି ଆଉ।
ଆଜ୍ଞା ଆଉ ଆପଣଙ୍କୁ କୋଉ ତରକାରୀ ଟା ସବୁଠୁ ଭଲ ଲାଗେ?
ମୋତେ ସେମିତି କିଛି ନାହିଁ। ମୋତେ ଯାହାଦବ ମୁଁ ଖାଇଦେବି ମୋର ସଲ ସହ ସବଜି
ଆଜ୍ଞା ଆଜ୍ଞା ଯାହାନେ ଗୋଟେ ଯାହାନେ ଗୋଟେ ମଣିଷ ଗୋଟେ ପସନ୍ଦ ଥାଏ ନା କୋଉ ତରକାରିଟା ଆପଣଙ୍କ ପସନ୍ଦ ଆଜ୍ଞା?
ସେମିତି ବୋଲି ମୋତେ କହିବାକୁ ଗଲେ ମୋତେ ଶାଗ ଖରଡା ଟା ମୋର ଫେବୋରାଇଟ୍।
ଏ ଶାଗ ଆ କି ଶାଗ ଗେଡୁ ସାଗ, ନା କି ଶାଗ?
ଏଇ ଆମର ଯୋଉ ସଜନା ଶାଗ ପଡ଼ିକି ଯୋଉ ଖରଡା ହେଇଥାଏ।
ଆଜ୍ଞା, ହଁ ହେରା ଗେଡୁ ଶାଗ ଗ କହନ୍ତି ଆଜ୍ଞା।
ଆଉ, ମୁଁ ଜା ସେରା ଆମ ଆଡେ ତ ସଜନା ସାଗ କୁହନ୍ତି। ଆପଣଙ୍କ ଆଡେ କଣ ଅଲଗା କ
ଆଜ୍ଞା, ହଁ ସଜନା ଶାଗ ବି ଅଛି। କିନ୍ତୁ ହେରା ଟିକେ ପିତା ଲାଗେ।
ଓହୋ
ଆଜ୍ଞା।
ହଁ, ଆଉ ମତେ ପଣସ ତରକାରୀ ଟା ଭଲ ଲାଗେ।
ପଣସ ତରକାରୀ ଟା ଯୋଉ ଜାଇ ପକେଇକି କରନ୍ତି?
ହଁ
ଆଜ୍ଞା, ମତେ ଭଜା ଟା ଭଲ ଲାଗେ।
ହଁ, ଭଜା ଯୋଉ ଚାଉଳ ଗୁଣ୍ଡ ଦେଇକିନା ଭା ଛନ୍ତି ବଢିଆ ଲାଗେ ହଁ ହଁ। ଆଉ ଏମିତି ଇଏ ହେଲା ସନ୍ତୁଳା ବି ଭଲ ଲାଗେ ମତେ ବହୁତ।
ଆଜ୍ଞା
ହଁ
ଆଜ୍ଞା, ମୋତେ ସବୁଠୁ ଭଲ ଲାଗେ ହଉଛି ନନଭେଜ ଭିତରେ ହଉଛି ଆଜି ମଟନ୍ ଟା ଭଲ ସବୁଠୁ
ଆଛା।
ଆଜ୍ଞା।
ଆଉ ଆପଣଙ୍କ ଆଡେ ଯୋଉ ଭାଲୁକୁଣି ଯୋଉ ଖୁଦୁରୁକୁଣି କରନ୍ତି ନା
ହଁ, ଆମ ଆଡେ ବହୁତ ଭଲରେ କରନ୍ତି।
ଆଜ୍ଞା, କେମିତି କଣ କରନ୍ତି କହୁନାହାନ୍ତି?
ଆମର ତ ଝିଅ ମାନେ ସକାଳୁ ଉଠିକି ଏଟା ଫୁଲ ଚୋରି କରନ୍ତି ଏଟା ଜାଣିଥିବେ ଆଉ।
ଆଜ୍ଞା, ହଁ।
ହଁ। ତାପରେ, ଫୁଲଫୁଲି ଆଣିବି ଗୁନ୍ଥାଗୁନ୍ଥି କରିବି ମାଳ କରିବେ ତାର ଡେକୋରେସନ କରିଥିବେ ଟେଣ୍ଟେ ବାଲା ତ ଡେକୋରେସନ କରୁଛନ୍ତି ଆଉ କିଛି କିଛି ବି ଯଦି ଆଡ କରିବାର ଥିବ ମାନେ କରିବେ।
ଆଜ୍ଞା, ଝିଅ ମାନେ ଯା ଆଜ୍ଞା ଝିଅ ମାନେ ସ ଆ ଆପଣ ଜାଣିଛନ୍ତି ନା ଝିଅମାନେ କଣ ପାଇଁ ଚୋରି କରି ଯାଆନ୍ତି କାହିଁକି ନା ଆପଣଙ୍କ ଗାଁରେ ଯାହା ଦି, ତିନି ସାହି ଜଣେ ଦି, ତିନି ସାହି ଲୋକ ମାନେ ପିଲା କରୁଥିବେ
ହଁ, ସବୁ ସବୁ ସାଇ କଲା ବେଳକୁ ଫୁଲ ଆଭେଲେବୁଲ ନଥିବ ନା
ହଁ, ସେଇଥିପାଇଁ ଆମ ଗାଁରେ ବି ରାତି ଦିଟା ରୁ ଯାଆନ୍ତି ଫୁଲଆଣିତେ।
ଶୁଅନ୍ତିନି ତ ଲୋକ ଆମେ କେମିତି ଖାଇଦେଇକି ଆମେ ଯିବୁ କେମିତି
ଆଜ୍ଞା ହଁ ଆଜ୍ଞା ହଁ ସବୁ ଗୋଟେ ଗ୍ରୁପ ଖୋଲିଦେଇଥିବେ ସେଠି ମେସେଜ କରିବେ ଚାଲ ମାନେ ସେମାନେ ଯାଇକି ଆଣିଛି ଆଜ୍ଞା ଆଜ୍ଞା ହଁ ଆଜ୍ଞା ହଁ ହଁ
ସେଇଟା ଗୋଟେ ମଜା ଅଲଗା।
ସେତବେଳେ କିନ୍ତୁ ଡର ଭୟ ନାହିଁ ଆଉ।
ନାଇଁ, ସବୁ ସମସ୍ତେ ଥିବେ ଖା ଠିକି ନା ଏତେବେଳେ ଗୋଟେ ଚୋରି କରିବା ମନ ଥିଲା। ଆଉ ଡରୁଛି କାହାକୁ ଭାଲୁ ବି ଖାଇଦେବ ଯଦି ଖାଉ ଆମେ ଫୁଲ ତୋଳିବୁ। ହଁ
ଆଜ୍ଞା ଆ ଆପଣ ଆପଣଙ୍କ ଆଡେ କେତେ କଣ ପାଳି ହୁଏ?
ଆମର ପାଞ୍ଚ ପାଳି ଯିଏ କରନ୍ତି ଲାଷ୍ଟ ପାଳି ଟା ଆମ ଆଡେ ଭଲସେ କରନ୍ତି।
ଆଜ୍ଞା ପୁରା ଡିଜେ ଫିଜେ ଆସେନା ନାଇଁ
ହଁ ଡିଜେ ଆଣନ୍ତି ସେପଟେ ମଝି ସାହି ଆମର ଗୋଟେ ଅଛି। ସେ ମଝି ସାହି ରେ ପୁରା ବଢିଆ କରନ୍ତି ସେମାନେ ତଥାପି ତାଙ୍କ ଡେକୋରେସନ ଲାଗିଥିବ ଗୋଟେ ଦି କିଲୋମିଟର ଲାଗିଥିବ ତାଙ୍କ ଡେକୋରେସନ ଟା ବହୁତ ହଁ ନାଇ ଆମର ଯାଆନ୍ତା ନା ସେ ଭଲ କରନ୍ତି। ସବୁ ସାଇରେ ପ୍ରତ୍ୟେକ ସାଇରେ ଆମର ଭୁବନ ଯେମିତି
ଆ ଆଜ୍ଞା ହଁ ହଁ ଭୁବନ ଭଲ ରଜ ସେଇଠି ହୁଏନା?
ହଁ ରଜ ଭଲ ହଉଛି ଆମର ବୋଧେଶ୍ଵର ମନ୍ଦିରରେ ଭଲ ହଉଥିଲା ଏ ବର୍ଷ ରଜ ମହୋତ୍ସବ।
ଆଜ୍ଞା।
ହୁଁ।
ଆଉ ଆପଣଙ୍କର କଣ ପଢାପଢି ଚାଲିଛି ଏବେ?
ମୋର ଗ୍ରାଜୁଏସନ ସାରିକି ମୁଁ ପିଜି କରୁଛି ଆଉ।
ଆଜ୍ଞା।
ହଁ।
ହୁଁ। ଆପଣଙ୍କୁ ରୋଷେଇ ଆସେ ନା?
ହଁ ରୋଷେଇ ଆସେ।
କଣ କଣ ସବୁ ଆସେ?
ସବୁ ଭେଜ ଠୁ ନନଭେଜ ସବୁ ଅଛି।
ଏ ମାଂସ ତରକାରୀଟା ଅଛି ନା?
ହଁ ମାଛ ତରକାରୀ ଆସେ ମାଛ, ଚିକେନ, ଅଣ୍ଡା, ମଟନ୍
ଆଜ୍ଞା ମାଛ ତରକାରିଟା କେମିତି ହଉଛି କୋହୁନାହାନ୍ତି।
ମାଛ ତରକାରୀ ଆମର ତ ମାଛ ହଁ
ଆଜ୍ଞା ହଁ କୁହନ୍ତୁ।
ଶୁଣାଯାଉଛି ତ ଭୟସ ତ
ଆଜ୍ଞା ଆଜ୍ଞା କୁହନ୍ତୁ।
ହଁ ମୁଁ କହିଲି ମାଛଟା ଫାଷ୍ଟ ମାନେ ଧରିନିଅ କିଣିକି ଆଣିଲି ତାକୁ
ଆଜ୍ଞା। ଆଜ୍ଞା।
ତାକୁ ତାପରେ ଛଣାଇବ। ଚଣା ଲପଟ ମସଲା ହେଇକି ଆମର ପିଆଜ, ରସୁଣ ବେଷ୍ଟ ହେଇଯିବ ତାର ଜିରା ଆଉ ସୋରିଷ
ଆଜ୍ଞା ସ ଆଜ୍ଞା ଆଜ୍ଞା ଆଉ ଗୋଟେ ଦେଖିଚୁ ଯୋଉ ସୋରିଷ ବେସର କର ସେଟା ଭଲ ଲାଗେ ସୋରିଷ ମାଛଟା।
ସେଟା ଯୋଉ ହଁ ସେଟା ମୁଁ ଯୋଉ ଆମର କରନ୍ତି ପୁରା ସୋରିଷ ସବୁ ଗୋଳେଇକି ଇ ସେ ମାଛକୁ ଛାଡିଦେଇକି ସୋରିଷ କେମିତି ଗୋଟେ କରିଦିଅନ୍ତି ଗୁଣ୍ଡ ଢାଙ୍କିକି ଯେ ମତେ ଏଟା ଏତେ ବାଗ ଲାଗେନି।
ଆଜ୍ଞା ମସଲା ଟା ଭଲ ଲାଗେ ସବୁଠୁ ମସଲା ଟା ବି ଭଲ ଲାଗେ କିନ୍ତୁ ସୋରିଷ ଟା ସବୁଠୁ ଭଲ ଲାଗେ।
ହଁ ନାଇଁ ସେଟା ସୋରିଷ ସବୁ ଏକାଥରେ ମାଛକୁ ଛାଡି ଦେଇକି ସୋରିଷ ମସଲା ଦେଇକି ଖଟା ଗୋଟେ ପକେଇ ଦେଇକି ତାକୁ ଘୋଡେ଼ଇ ଦିଅନ୍ତି। ହୁଁ। ପତ୍ର ପୋଡା ଟା କଲେ ମସ୍ତ ଲାଗେ।
ହଁ ଯୋଉ କଇଆଁ ଫଇଆ ଦେଇକି ଯୋଉ କରନ୍ତି ତାପରେ ଆଜ୍ଞା ପଥର ସିଲେଇ ଦେଇକି ଆଜ୍ଞା।
ସେଇଟା ଭଲ ଲାଗେ ଟିକେ।
ଆଜ୍ଞା ସେଇଟା ବି ଆପଣ କରିଦେବେ ସେଟା ବହୁତ ଦିନ ପର୍ଯ୍ୟନ୍ତ ରଖିକି ଖାଇପାରିବେ ଦି
ହଁ ହଁ ତାକୁ ଦି ତିନି ଦିନ ପର୍ଯ୍ୟନ୍ତ ରଖିକି ବି ଖାଇବ।
ଆଜ୍ଞା ଯୋଉ କଇଁଆ ମଣ୍ଡ କଣ ଦେଇ ଦେଇକି ସବୁ ରଖନ୍ତି ଆଜ୍ଞା।
ହଁ ହଁ।
ଆଜ୍ଞା ଶୁଖୁଆ ଯୋଇ କରନ୍ତୁ।
ହଁ ଶୁକୁଆ କରନ୍ତି ତାପରେ ବି ଆଳୁ, ଟମାଟୋ ଆଉ ରସ ଶୁଣ ଲଗା ଲନ୍ତି ନା ସେ ପତ୍ର ଗୁଡା ଜାଣିଥିବ ଛୁଇଁ ପତ୍ର ଗୁଡା ଭଳିଆ କରନ୍ତି।
ଆଜ୍ଞା ହଁ ହଁ ଭଲ ଲାଗେ ଆଜ୍ଞା।
ହଁ ଓଡିଆ ଖାଇବା ଆମର ଆଉ
ଆଜ୍ଞା।
ହୁଁ।
ହଉ ମ୍ୟାମ ତାହେଲେ ମୁଁ ରଖୁଛି ଆଜି ଟିକେ ଏମିତି କାମ ଅଛି। ପରେ କେତେବେଳେ କଥା ହବା ଆଜ୍ଞା ଧନ୍ୟବାଦ। ଆଜ୍ଞା।